ହାଲୋ ହଁ। ହଁ।
କଣ ଝିଅ କାନ୍ଦୁଛି ନା କଣ?
ଛ
ଓ ହୋ ହୋ।
ତାକୁ ବାହି ଖେଳିଲେ ଭଲ ଏବେ ବର୍ଷା ହଉଛି ତ। ତ ଯ ଆଇପାରି
ଘରେ କିଛି ଖେଳ ନାହାନ୍ତି। ଦେଇଦିଅ ଯୋଉଥିରେ ସେ ଖୁସି ହେଇଯିବ ଆଉ ଖେଳିବ
ହଁ ହ ହ।
ତା ଡବାା ଏଗୁରାଇ ସ
ହଁ ଦେଇଦିଅ ଡବା ଗୁରା ଦେଇଦିଅ
ହୁଁ।
ସେ ଖେଳୁ ଆଉ।
ହଁ। ଆଉ ବର୍ଷା ଦିନେ କଣ କଣ ଗଛ ଲଗେଇଲେ ଭଲ କହିଲା।
ବର୍ଷା ଦିନେ ବୋଲିୁ ନହିଁ ଯୋଉ ବଳେ ବି ଗଛ ଲଗେଇ ପାରିବ ଘରେ ଯଦି ତମେ ଛୋଟିଆ ବଗିଚା କରିବ ଯେମିତି କିି ଛାତ ଉପରେ ହଁ ଯଦି ପର ମାନେ ପରିବା ଗଛ ଲଗେଇବ କହିଲେ ଭଲ। ଶ୍ରୀଲଙ୍କା।
ହଁ।
ନହେଲେ ଯୋଉ ଟମାଟୋ ହେଲା। ଆଉ ଲଗେଇ ପାରିବ ଭିଣ୍ଡି ସେଗୁଡା କମ ଜାଗା ନବ ଆଉ ଟିକେ ଫଳ ଅଧିକ ତାର କମ ଜାଗାରେ ବି ହେଇଯିବ ନା।
ହୁଁ ଆଉ ଗୋଟେ ତମେ ଗୋଟେ ଦେଖିଥିବ। ଉଁ ମାନେ ଟିଭିରେ ଦେଖାଉଥିବା ଏ ଦିନ ଗୋଟେ ଆସୁଛି। ଦେଖିଛ।
ନା ନା
କ ନିଜ ପ୍ରବଳ ଖରା ହବ ଏଇଥର ଦେଖିନ ଗୋଟେ ତା ନିଜରେ ଦେଖାଉ ସବୁବେ ତେ ଦେଖାଉଛି।
ହେଇଥିବ ମୁଁ ତ ମୁଁ ଏତେ ଦେଖେନି ନିୟୁଜ
ହଉଛି କି ଏଇ ବର୍ଷ ବେଶୀ ବର୍ଷା ହେବରେ
ଓ ହୋ ହୋ
ନାଇଁ କଣ ହୁଏ କହିଲ ଏବେ ଏବେ ଯୋଉ ବର୍ଷା ମାନେ କଣ ଯୋଉ ଖରା ବୋହୁତ ଜୋରେ ହେଇଛି ନା ଏ ବର୍ଷ ସେଥିପାଇଁ ମତେ ଲାଗୁଛି ବର୍ଷା ବି ସେମିତି ହବ ଜୋର କିିନି କାହିଁକି ନା ଏଇଠି ତ ଜମା ବର୍ଷ ବର୍ଷା ହଉନି ଆମ ଆଡେ ତ ବିଲକୁଲ ବର୍ଷା ହଉନି କେବେ କେମିତି ମାନେ ମେଘୁଆ ପାଗ ଦଉଛି ତାପରେ ଗୋଟେ ଦିନ ହେଲେ ପୁରା ପିଟିକି ଦଉଛି ବର୍ଷା ବର୍ଷା ହେଲେ କିଛି କିଛି ନାହିଁ ଯେ କଣ ହଉଛି କହିଲ ଏଇ ଯୋଉ ନାଳ ନର୍ଦ୍ଦମାରେ ଯୋଉ ହଁ ହଁ ନାଇଁ ନାଳ ନର୍ଦମା ଯୋଉ ତର ଗଡା ପଡିଥାଉଛି ଗଛର ଶୁଖିଲା ପତ୍ର ସେଗୁଡ଼ା